କଣ କରୁଚ?
ହଁ ମୁଁ ଏଇ ବସିଚି ତମେ କଣ କରୁଚ?
ଏଇ ବସିଚି ଆଉ ଗରମ ତ ଜୋର ହଉଚି ଆଉ।
ହୁଁ ଆଜି ତାଡେ ଆଡେ ବର୍ଷା ହେଇନି।
ନା ନା ଆଜି ବର୍ଷା ହେଇନି।
ହଁ ଆଡେ ବି ବର୍ଷା ହେଇନି ବର୍ଷା ଟା ଉଠେଇଥିଲା କିନ୍ତୁ ବର୍ଷା ହେଲାନି।
ଦୁଇ ଦିନ ତଳେ ବର୍ଷା ହେଇଥିଲା ଏବେ ଆଉ ହଉନି ବହୁତ ଗରମ ହଉଛି ଦି ଦିନ ହେଲାଣି।
ହଁ ପରା ଆଜି କେଉଁ ବିଷୟରେ ଆମେ କଥା ହେବା।
ହି ହି ହି। ଆକ୍ଚୁଆଲି ଆମେ କଥା ହବା କୋଉ ବିଷୟରେ କହିଲ। ଏକତା ହିଁ ବଳ ବୁଝିଲ ନା ଆକ୍ଚୁଆଲି ଏଇଟା କଥା।
କଥା ହବା।
ଏଇଟା କହିବାର କାରଣ ଏଇ ଟପିକ ଟା ନବାର କାରଣ କଣ କହିଲ। ଆଜି ଆମ ଘର ପାଖରେ ସେଇଭଳିଆ ଗୋଟେ ସେଇଭଳିଆ ଗୋଟେ ସିଚୁଏସନ ହେଇଛି ବୁଝିଲ ନା।
ହଁ।
ମୁଁ ସେଇ ଜିନିଷ ଟା ତମକୁ କଇଁମି ବୋଲି ଫୋନ କରିଥିଲି।
ହଁ କଣ ହେଇଚି କୁହ ତ?
ଆମ ଘର ପାଖରେ ଗୋଟେ ଦୁର୍ଗା ମନ୍ଦିର ଅଛି।
ଆଜ୍ଞା।
ଦୁର୍ଗା ମନ୍ଦିର ଟା ପୁରା ସମ୍ପୂର୍ଣ୍ଣ ହେଇନି କିଛିଟା ହେଇଚି। ତ ଗୋଟେ ଲୋକଟେ ଆମ ଗାଁରୁ ବହୁତ ଖରାପ ଲୋକଟେ ସେ ଜମା କରେଇ ଦଉନଥିଲା ବୁଝିଲୁ ନା ଦି ତିନିଟା ଲୋକ ଲୋକ ଭଲ ଲୋକ ସେ କରିବାକୁ ଚେଷ୍ଟା କଲା ବେଳକୁ ସେ ଲୋକଟା କରେଇ ଦଉନଥିଲା ବୁଝିଲ ନା ଏ ଏବେ କଣ ହେଇଚି ନା ପୁରା ଗାଁ ଲୋକ ସମସ୍ତେ ଯାଇକି ଠିଆ ହେଇକି ସେଟାକୁ କରୁଛନ୍ତି। କରୁଛନ୍ତି କାଲି ସେଇଟା ଛାତ ପଡିବ। ହେଲା ନା ସେଇ ଖୁସିରେ ସମସ୍ତେ ଗାଁ ସାରା ଲୋକ ଭୋଜି ବି ହବ।
ହଁ।
ଏଇଟାରେ କଣ ଆମେ କଣ ଏଇଥିରେ ଶିଖିଲେ? କି ଗୋଟିଏ ଲୋକ ଯଦି ଗୋଟେ ସାଇଟରେ ଅନ୍ୟ ଲୋକ ଜଣେଥିବ ତାଲେ କିଛି କରିପାରିବେନି ଯଦି ସମସ୍ତେ ଲୋକ ମିଶିକି ଗୋଟେ କାମ ଟା କରିବେ ସେଟା ସହଜ ଆଉ ଶୀଘ୍ର ବି ହେଇଯିବ।
ହଁ ହଁ ଠିକ କଥା କହିଲ ସାଙ୍ଗ ମୁଁ ବି ଆ ବିଷୟରେ ଗୋଟେ ଗପ ଟେ ଜାଣିଚି କହିବି।
ହଁ କହୁନା।
ହଁ ଗୋଟେ ଗାଁ ରେ ନା କିଛି ପାରା ରହୁଥିଲେ ଏଟା ମୋ ଜେଜେମା କହୁଥିଲେ ଥରେ ମୋର ମନେ ଅଛି ଗୋଟେ ଗାଁରେ କିଛି ପାରା ରହୁଥିଲେ ସେମାନେ କଣ କରୁଥିଲେ ନା ପ୍ରତିଦିନ ଏକାଠି ହେଇକି ଖାଦ୍ୟ ଖୋଜିବାକୁ ଯାଉଥିଲେ ହେଲା ଉଁ। ଦିନେ ଜଣେ ଶିକାରୀ ଜାଲ ବିଛାଇ ତା ଉପରେ ଧାନ ଛୁଟାଇ ଦେଲେ। ଦେଲା ମାନେ ଗୋଟେ ଶିକାରୀଟେ ପାରା ମାନେ ଧାନ ଦେଖି ତଳକୁ ଆସ ସିଲେ ହେଲା ଏବଂ ଜାଲରେ ଫସିଗଲେ ଯେହେତୁ ଶି କାରୀ ଟା ଜାଲ ବିଛେଇଲା ମାନେ ଉଁ ତାଙ୍କୁ ଧ ମାନେ ପାରା ମାନଙ୍କୁ ଧରିବା ପାଇଁ ଜାଲ ବିଛେଇକି ତା ଉପରେ ଧାନ ଇଏ କରିଦେଇଥିଲା ବୁଣି ଦେଇଥିଲା ତ ପାରା ମାନେ କେମିତି ଜାଣିଲେ ସେମାନେ ଧାନକୁ ଦେଖ କି ତଳକୁ ପଳେଇ ଆସିଥିଲେ ଏବଂ ଜାଲରେ ଫସିଗଲେ ସମସ୍ତେ ଭୟଭୀତ ତ ହେଇ ପଡିଲେ ସେତେବେଳେ ପାରା ମାନଙ୍କ ରାଜା କହିଲେ ତ ଭୟ କରନି ଆମେ ସମସ୍ତେ ଏକା ସାଥିରେ ଡେଣା ମାରି ଉଡି଼ବୁ। ବା ହେଲା ତ ସମସ୍ତେ ପାରା କଣ କଲେ ନା ଏକାଠି ଚେଷ୍ଟା କଲେ ତ ସେମାନେ ଜାଲ ସହିତ ଆକାଶ ଉଡି଼ଗଲେ। ଶିକାରୀ ସେମାନଙ୍କୁ ଧରି ପାରିଲା ନାହିଁ ତ ମାନେ ଏଥିରୁ ଆମେ କଣ ଜାଣିବାକୁ ପାଇଲେ ଏକତା ହିଁ ବଳ ସହଯୋଗର ସଫଳତାର ଚାବି ନାଇଁ କିି?
ହଁ।
ହଁ ତାପରେ ପରେ ସେମାନେ କଣ କଲେ ଶୁଣୁନା ପରେ ସେମାନେ ଜଣେ ମୂଷା ସାଙ୍ଗ ପାଖକୁ ଗଲେ ହେଲା ତାପରେ ଅ ମୂଷା ଜାଲ କାଟି ସେମାନଙ୍କୁ ମୁକ୍ତ କରିଦେଲା। ଏକତା ଓ ସହଯୋଗ ଯୋଗୁ ହିଁ ସେମାନେ ବଞ୍ଚି ଗଲେ ନା।
ବଞ୍ଚିଗଲେ ନହେଲେ ଶିକ୍ ତାରି ହାତରେ ଧରା ପଡ଼ି ଶେଷରେ ତାଙ୍କ ଜୀବନ ଯାଇଥାନ୍ତା।
ଅ ହଁ ଠିକ କଥା ତମେ ବି ତ ଶୁଣିଥିବ ନା ଏଥି ବିଷୟରେ କି ଛି ଗପ ଏକତା ହିଁ ବଳ କଣ ମନେ ଅଛି କୁହ?
ତମେ ବି ଶୁଣିଥିବ ପିଲା ବେଳେ ମା ମାନେ କହୁଥିଲେ ମା ଜେଜେ ଏମିତି କହୁଥିଲେ କି ଗୋଟେ ପରିବାରରେ ରାଜ ପରିବାର ସିଏ କଣ କହିଲ ତାଙ୍କର ପାଞ୍ଚ ପୁଅ ଥିଲେ ପା ଞ୍ଚ ପୁଅ ଥିଲେ ତା କିଛି ଦିନ ପରେ ତାଙ୍କ ମା ର ମୃତ୍ୟୁ ହେଇଗଲା। ମୃତ୍ୟୁ ହେଇଗଲା ପରେ ତାପରେ କଣ ହେଲା ନା ସମସ୍ତଙ୍କ ପାଖରେ ଧନ ଇଏ ସିଏ ରହିଲା ରହିଲା ପରେ ସିଏ କଣ କଲେ ସବୁ ଖରାପ ବାଟରେ ଗଲେ। କିଏ ଆଉ କାହା ବୁଦ୍ଧିରେ ସବୁ ବାହାର ଲୋକଙ୍କ ବୁଦ୍ଧିରେ ପଡି଼କି ବୁଦ୍ଧିରେ ପଡି଼କି ତାଙ୍କର କଣ କହିଲ ସମସ୍ତ ସମସ୍ତଙ୍କ ଭିତରେ କଳି ଲାଗିଲେ। ପାଞ୍ଚ ଭାଇ କଳି ଲାଗିଲେ ତାର ଫାଇଦା ନେଲେ କଣ ବାହାର ଲୋକ ତାଙ୍କ ଘରୁ ଯେମିତି ତି କହିବେ ଯାଇକି ଏଇଟା ସେଇଟା ତାଙ୍କ ଘରେ ଦ୍ଵନ୍ଦ୍ୱ ସୃଷ୍ଟି କଲେ। ତା ସହିତ ଫାଟ ପକେଇଲେ ଧନ ଇଏ ସେ ସେଗୁଡ଼ା ବି ନଷ୍ଟ ହେଲା। ସେମାନେ ତାର ଫାଇଦା ନେଲେ। ନେଲେ ତାଙ୍କର ଯିଏ ରାଜା ଥିଲେ ମାନେ ତାଙ୍କ ବାପା ସେ ଯୋଉ ପାଞ୍ଚ ପୁଅଙ୍କର ବାପା ସେ ଭାରି ଚିନ୍ତିତ ହେଲେ ଏଇ ଭଳିଆ ଯଦି ହବ ମୋ ପୁଅ ମାନେ ତ ମାଡ଼ ଗୋଳି ଏସବୁ ଲାଗିକି ଜୀବନ ଯିବ। ତ ସେଥିପାଇଁ କଣ କଲେ ନା ସିଏ ଡାକିଲେ ତାଙ୍କର ପାଞ୍ଚ ପୁଅଙ୍କୁ ପାଞ୍ଚ ପୁଅଙ୍କୁ ଡାକିଲେ। ଗୋଟେ କାଠି ଗୋଟିଏ ଥୋଇଲେ ଆଉ ଗୋଟେରେ ଦିଇଟା ଥୋଇଲେ ଆଉ ଗୋଟେରେ ଚାରିଟା ଥୋଇଲେ ଆଉ ଗୋଟେ ପୁରା ବିଡ଼ା ଟିଏ ଥୋଇଲେ।
ହଁ।
ତାଙ୍କ ପୁଅ ମାନଙ୍କୁ କହିଲେ ଆଉ ଭାଙ୍ଗ। ହୁ ହୁ ତେବେ ଗୋଟେ ଗୋଟେ କାଠି ଟାକୁ ଡାକିଲେ ସିଏ କହିଲେ କଣ ହେଲା ବାପା କାଇଁ ଡାକିଲ କି ନା ତମେ ଆସ ଗୋଟେ ଗୋଟେ ଭାଙ୍ଗ ସିଏ କହିଲେ ନାଁ କଣ ଏଥିରେ ଭାଙ୍ଗିବାର ଅଛି ଆଉ ସମସ୍ତଙ୍କୁ ଗୋଟେ ଗୋଟେ ଗୋଟେ ଦେଲେ ଫାଷ୍ଟ ସାନ ପୁଅ ତାକୁ ଗୋଟେ ଦେଲେ ତାପରେ ଦିଇଟା ଦେଲେ ଏମିତି ସମସ୍ତଙ୍କୁ ପାଞ୍ଚ ଜଣଙ୍କୁ ଦେଲେ। ସମସ୍ତେ ଗୋଟେ ଦିଇଟା ତିନିଟା ଯାକୁ ଭାଙ୍ଗିଦେଲେ କିନ୍ତୁ ବିଡ଼ା ଟାକୁ ଭାଙ୍ଗି ପାରିଲେ ନାହିଁ ସମସ୍ତଙ୍କୁ ସହଜ ଲାଗିଲା କିନ୍ତୁ କେହି ବି ବିଡ଼ା ଟାକୁ ଭାଙ୍ଗି ପାରିଲେନି ସେଇଥିରୁ ତାଙ୍କ ବାପା ବାପା ତାଙ୍କୁ ବୁଝେଇଲେ ଯଦି ତମେ ପାଞ୍ଚ ଭାଇ ଏକାଠି ରହିବ ଥରେ ଏକତାର ଯୋଉ ବଳ ଅଛି ସେଇଟା ତମକୁ ଏକାଠି କରି ରଖିବ ଯ କିଏ ବି ବାହାର ଲୋକ ତମ ଭିତରୁ ପଶିବେନି କି ଏମିତି ଯୋଉ ଦ୍ଵନ୍ଦ୍ୱଏ ସେ ହଉଛି ଏଗୁଡା ହବନି ଆଉ ତମକୁ ବି କେହି ଭାଙ୍ଗି ପାରିବେ ନାହିଁ ଯେମିତି ଗୋଟିଏ ଦି ଜଣ ତମେ ରହ ଝିଅ ମାନେ ତମେ ଭାଙ୍ଗି ଦବ ତମକୁ ଯିଏ ନାଇଁ ସେ ଭାଙ୍ଗି ଦବ ହେଲେ ବିଡା ହେଇକି ଯଦି ଏକାଠି ହେଇକି ରହିବ ତାହେଲେ କେହି ଭାଙ୍ଗିପାରିବେନି। ସେଇଠି ଏଇ ଜିନିଷ ଟା ବୁଝିଲେ ତାଙ୍କ ବାପାଙ୍କ କଥା ସବୁ ପାଞ୍ଚ ଭାଇ ବୁଝିଲେ। ତାପରେ ସେଇ ଦିନଠୁ ସେ ଏକାଠି ରହିଲେ ଓ ବହୁତ୍ ଖୁସିରେ ରହିଲେ। ସେଇଠୁ ସେ ଜାଣିଲେ ତାଙ୍କ ବାପା କହିଲେ ଏକତା ହିଁ ବଳ। ସେଥିରେ ସଫଳତା ମିଳିବ ତା ସହିତ କେହି ବି ଆମ ମଝିକି ଆସିପାରିବେ ନାହିଁ।
ହୁଁ ଠିକ୍ କଥା କହିଲ।
ଏଇଟା ଶୁଣିଛ ନା ନାଇଁ?
ହଁ ହଁ ଜାଣିଥିଲି ଶୁଣିଥିଲି କିନ୍ତୁ ମନେ ନଥିଲା ଏମିତି ଯେମତି ତମକୁ ଏବେ ପାରାଗପଟା କହିଦେଲି ପୁରା ମନେ ଥିଲା ତ ଏଇଟା ଏମିତି ମନେ ଥିଲା ଶୁଣି ମାନେ କିନ୍ତୁ ଶୁଣିଥିଲି।
ହୁଁ।
ଆଉ ଜାଣିଛ ଏବେ ଦେଖୁଛ ନା ଗାଁ ଗହଳିରେ ସବୁ କଣ ମାନେ ଭାଇ ମାନେ ସବୁ ଅଲଗା ହେଇଯାଉଛ ଯେ କେହି ଆଉ ଏ ରହିବାକୁ ଚାହୁଁନାହାଁନ୍ତି ସମ ମାନେ ସମସ୍ତେ କହିଲା ଭଳିଆ ଅଲଗା ରୋଷେଇ କରୁଛନ୍ତି ଅଲଗା ଖାଉଛନ୍ତି ପିଉଛନ୍ତି ଭିନେ ହେଇଯାଉଛନ୍ତି ଯୋଉଟାକୁ କୁହାଯାଏ। ତ ସେଇଟା କରିବା ଦ୍ଵାରା ସେମାନେ ସେମାନଙ୍କର ହିଁ ଲସ୍ ହଉଛି। କିନ୍ତୁ ସେମାନେ ବୁଝି ହିଁ ପାରୁନାହାଁନ୍ତି। ଏଖା ଏ ଯୋଉ ମାନେ ମଜା ଯୋଉ ଖୁ କି ଆନନ୍ଦ।
ସେଇଟା ଯୋଉ ତମେ କହୁନ ନା ସେଇଟା ତ ତମେ ଶୁଣିଛ। ଯେ କି ଆମ ଘର ସାଇଟ୍ ରେ ମୁଁ ସେଇ ସବୁ ଜିନିଷ ଦେଖୁଛି ଦେଖୁଛି କଣ ତମେ ଦେଖିଥିବ ଶୁଭୁଛିି ନା?
ହଁ ଶୁଭୁଛି ଶୁଭୁଛି।
ତମେ ଦେଖିଥିବ ଦି ଭାଇ ପିଲା ବଳୁ ସେ ବଢି କୁଢି ସେଇଠି ସେ ଗୋଟେ ଜିନିଷ ଖାଇକି ସେ ବଢିଲେ ବଡ ହେଲେ ତାଙ୍କ ମଝିରେ କେହି ନା କେହି ଯେହେତୁ ଟିକେ ଫାଙ୍କ ଦେଖାଯିବ ଯଦି ମଝିରେ କେହି ନା କେହି ପଶିବେ ପଶିବେ ତା ସହିତ ବହୁତ ପ୍ରୋବ୍ଲେମ କ୍ରିଏଟ କରିବେ ଆଉ ସେଇ ଭାଇ ନିଜ ଭାଇ ଭାଇ ଭାଇର ଶତ୍ରୁ ମହା ଶତ୍ରୁ ହେଇକି ବାହାରନ୍ତି।
ହଁ ହଁ ହଁ ଭାଇ ଭାଇର ତ ବହୁତ୍ ଶତ୍ରୃ।
ହୁଁ।
ଏବେ ତ ଗାଁ ଗହଳିରେ ଲକ୍ଷ୍ୟ ରଖିଥିବ ମାନେ କେହି ବି ଆଉ ଏ ଏକାଠି ମାନେ ବହୁତ ଅଳ୍ପ ପରିବାର ଯୋଉଟା କି ଏକାଠି ରହୁ ଛନ୍ତି ନହେଲେ ସମସ୍ତେ ଅଲଗା ଅଲଗା ହେଇଯାଉଛନ୍ତି ଶହେ ପରସେଣ୍ଟ ରୁ କହିବାକୁ ଗଲେ ଏ ଏ ଲବେ ପରସେଣ୍ଟ ଏ ମାନେ ଅଲଗା ହେଇଯାଇଛନ୍ତି ଆଉ ଦଶ ପରସେଣ୍ଟ ଏ ଏକାଠି ଅଛନ୍ତି ନାଇଁ କି?
ହୁଁ ଆଉ ଗୋଟେ ଜିନିଷ ଶୁଣ ଏକାଠି ନ ରହିବା ଫଳରେ କଣଟା ଅସୁବିଧା ହଉଛି ମୁଁ କହିଲି ଆଉ ଗୋଟେ ଏକାଠି ରହିଲେ ତାର କଣ ସୁବିଧାଟା ହଉଛି ମୁଁ ସେଇଟା କହୁଛି ଶୁଣ। ଆମ ଘର ଆଗରେ ଜଣେ ଅଛନ୍ତି ତାଙ୍କର ବୋଧେ-। ଦି ଭାଇ। ତାଙ୍କର ଛୁଆ ବୟସ ହେଇଗଲାଣି ତାଙ୍କର କିନ୍ତୁ ଦି ଭାଇଙ୍କର ଛୁଆ ଅ ଛନ୍ତି ଛ ସାତ ଜଣ ବୁଝିିଲ ନା ଛଅ ସାତ ଜଣ ଅଛନ୍ତି। ତ ତାଙ୍କ ଘର ଲୋକଙ୍କୁ ସେ ତ କେହି ବି ଗୋଟେ କଁଇଲ ପାଟି। ତୁଣ୍ଡ କରିଆକୁ କି ତାଙ୍କ ସହିତ କିଛି ଭୁଲ କାମ କରିଆ ପୂର୍ବରୁ। ଚିନ୍ତା କରନ୍ତି କି ନା ତାଙ୍କର ଏତେ ବଡ ଫ୍ୟାମିଲି। ଆଉ ପାଞ୍ଚ ଛଅ ଭାଇ ନା ଆମେ ତାଙ୍କ ସହିତ ଲାଗିବାନି। ବୁଝିଲ ନା ତା ସହିତ ଆଉ ଗୋଟେ ଜିନ୍ଷ ହେଲା। ପାଞ୍ଚ ଛଅ ଭାଇ ସମସ୍ତେ ରୋଜଗାର କଲେ ପାଣ୍ଠି ବଢିଲା। ତା ସହିତ ଘର ଦ୍ଵାର ବି ଭଲସେ ସମସ୍ତେ ଖୁସିରେ ରହିଲେ।
ହଁ ତାପରେ ଦେଖ ସେମାନ ସେମାନଙ୍କୁ ବି ଲୋକ ଭାଙ୍ଗିବାକୁ ଚାହୁଁଥିବେ କି ଛିଟା ଲୋକ ଅଛନ୍ତି ଦେଖିବ। ସେମାନଙ୍କୁ ବି ଭାଙ୍ଗିବାକୁ ଅଲଗା ଅଲଗା କରିଆକୁ ଚାହୁଁଥିବେ କିନ୍ତୁ ତାଙ୍କ ତରେ ସେତିକି ମାନେ ବିଶ୍ଵାସ ଅଛି ସେତିକି ଭଲ ପାଇବା ଅଛି। ତ ସେ ସେଥିପାଇଁ ଅଲଗା ହେଇ ପାରୁନାହାନ୍ତି।
ହଁ ଆଉ ଗୋଟେ ଜିନ୍-। ସେ କଣ କହିଲ ତାଙ୍କ ଯୋଉ ପିଢି ହେନେ ତାଙ୍କ ବାପା ବି ସିଏ ବି ଅଲଗା ଯେହେତୁ ହେଇନାହାନ୍ତି। ଇଏ ବି ଯୋଉ ସାତ ଭାଇ ରହିଲେ। ସିଏ ବି ଅଲଗା ହେଇନାହାନ୍ତି ଗୋଟେ ବାବାଙ୍କର ଦିଟା ପୁଅ ଆଉ ଗୋଟେ ବାପାଙ୍କର ଚାରି ପୁଅ ପାଞ୍ଚ ପୁଅ ଯେଲେ ସିଏ ବି ଅଲଗା ହେଇନାହାନ୍ତି। ତାହା ଫଳରେ ତା ଫଳରେ।
ତା ଫଳରେ ସେ ବହୁତ ମାନେ ଡେଭଲପ ବି କରିସାରିଲେନି।
ଆଉ ସୁଚିତ୍ରା ଶୁଣ ଟିକେ ଆମେ ଏ ବିଷୟରେ ପରେ କଥା ହେବା ମୁଁ ଯାଏ ଟିକେ ଖାଇଦେଇକି ପଳେଇ ଆସ-। ସେ ମାମା ଡାକିଲେଣି।
ହଁ ହଁ ମତେ ବି ଭୋକ କଲାଣି ହଉ ମୁଁ ଯାଉଛି।
ହଁ ଯାଅ ଆମେ ପରେ କଥା ହେବା ଏ ବିଷୟରେ ଠିକ୍ ଅଛି।
ହଁ ଠିକ୍ ଅଛି।